ହାଲୋ।
ହାଲୋ।
ହଁ।
ଗୁଡ୍ ମର୍ଣ୍ଣିଙ୍ଗ।
ଗୁଡ୍ ମର୍ଣ୍ଣିଙ୍ଗ କଣ କରୁଚ?
କଣ କରୁଛ?
କଣ କରୁଚ ତମେ?
ମୁଁ ମାଛ ଭାଜୁଛି।
ଓହୋ ଆଜି ବାର ଆଉ କଣ ପଖାଳ କି ଗରମ?
ନାଇଁ, ନାଇଁ ଗରମ।
ଗରମ।
ମୁଁ ଛୋଟ ମାଛ ଆଣିଥିଲି ତ ଯାଇଥିଲି ମାର୍କେଟେ। ସେ ତାକୁ ଭାଜୁ ଥିଲି ଆ ହଁ, ହଁ ହଁ ହଁ।
ହୁଁ ସେଇଟା ତ ବଢ଼ିଆ ଆଉ କିନ୍ତୁ ବାଛିବାଟା କଷ୍ଟ।
ହଁ ସେଟା ମତେ ତ ଆସେନି ମୋ ମାମା ବାଛି ଦିଅନ୍ତି।
ଓହୋ, ନନା ମାନେ କଣ ତମ
ମାମା ମାନେ ଶାଶୁ।
ଓ ମାମା ମୋତେ ଶୁଭିଲା ନନା ବମ୍ ଯୋଉ ଇଏ କାଷ୍ଟରେ ଟିକେ କୁହନ୍ତିନି ନାନା ହ ହଁ, ହଁ। ନନା ଡାକନ୍ତି ବାପା ମାନଙ୍କୁ।
ଉଁ।
ହୁଁ ମୁଁ ସେଇଆ ଭାବିଲି ନନା ବୋଧେ, ଆଃ ହା ଆଜିକାଲି ସମସ୍ତେ ଆଇଁଷ ଖାଇଲେଣି ଆଗେ କଣ ଖାଉନଥିଲେ ବ୍ରାହ୍ମଣ ମାନେ ଯାହା ହେଲେ ଆଇଁଷ ଖାଉନଥିଲେ।
ଖାଉନାହାନ୍ତି କି ପୁରୀର ମାଛ ଖାଆନ୍ତି ନା ସେମାନେ ବି ତ ଖାଆନ୍ତିନି ନା।
ଆଗରୁ ସେମାନେ କଣ ଖାଉଥିଲେ ଆଇଁଷଟା ପ୍ରାୟ କାଷ୍ଟରେ ଖାଆନ୍ତିନି।
ହଁ ସେମାନେ ଖାଉନଥିଲେ କିନ୍ତୁ ତାଙ୍କର ଏବେ ବି ଖାଉଛନ୍ତି ଏଇନେ ଲତାଙ୍କର ଇଚ୍ଛା ହେଲା ଯେ ତ ଜଗନ୍ନାଥ କହିଲେ ତମେ ଇଚ୍ଛା ମାରିକି ମତେ କାଇଁ ପୂଜା କରିବ ତେଣୁ, ତମେ ମାଛ ଖାଇପାରିବ।
ହଁ, ଆ ତାହେଲେ ଚୁନା ମାଛ ବା ମୁଁ ମତେ ଇଚ୍ଛା ହୁଏ ଯେ ସେ ମାଛ ଟା ଖାଇବାକୁ କିନ୍ତୁ କଣ କରିବି ବାଛିବା
ବାଛିବା ମତେ ବାଛି ଆସେନି ମାନେ ଆସେନି ମାମାଙ୍କ ପାଖରେ ଟିକେ ଟିକେ ଦେଖି ଖାଲି ନଜର କରେ ଯେମିତି ବଛ ବାଛୁଛନ୍ତି ଟିକେ ଟିକେ କେତେବେଳେ ତାଙ୍କ ସାଙ୍ଗେ ସାହାଯ୍ୟ
ମୁଁ ପୁରାଟା ବା ବାଛିପାରେନି କିନ୍ତୁ ଯେତିକି ବି ବାଛେ କିନ୍ତୁ ଜଣେ ଜଣେ ବାଛଛନ୍ତି ଜମା ବି ପିତା ଲାଗିବନି।
ହଁ ମାମା ତ ବହୁତ ବଢ଼ିଆ ବାଛନ୍ତି ପିତା ଜମା ଲାଗିବନି ସ ବହୁତ ସ୍ପିଡ ରେ ବାଛି ଦେବେ। ମାନେ ପିତା ଟିକେ ବି ଲାଗିବନି ଆଉ ଜଣେ ଅଛନ୍ତି ବାଛିଲେ ବି ପିତା ଲାଗିବ।
ହଁ ମୁଁ ବାଛିଲେ ହେଲେ ବି ଟିକେ ଟିକେ ମାନେ ଭଜା ଟା ଏତେ ପିତା ଲାଗେନାହିଁ କିନ୍ତୁ ତରକାରୀ ଯେଉଁ ଟିକେ ସୋରିଷ ମସଲା ଦେଇକି ଯେମିତି କରେନି ହଁ ସେଇଟାକୁ କଲେ ଟିକିଏ ଟିକିଏ ପିତା ଲାଗେ ଆଉ।
ହୁଁ ଗୋଟେ ଇଣ୍ଟରେଷ୍ଟିଂ କଥା। ମୁଁ ଥରେ ମାଛ ଆଣିଥିଲି ମାମା ବାବା ନଥିଲେ ହେଲା ପଲେଇଥିଲେ ଚୁନା ମାଛ ନେଇ ଆସିଲି। ତାକୁ ତା ବାଛିଛି କିିନି କଣ କରିବି ତାକୁ ଧୋଇ ଧୋଇ ମୁଁ ଆଉ ଜାନିନି କିନ୍ତି ବାଛନ୍ତି ତାକୁ ହେଲା ଟିକେ ଟିକେ ବାଛି ମତେ ଏଇଟା ଆସେନି ହେଁ ହେରେ କିଏ ଏତେ ବାଛିବ କାହିକି ତାକୁ ଧୋଇ ଧୁଆ ଦେଲି ହେଲା। ଲୁଣ, ହଳଦୀ ଗୋଳେଇଦେଲି ବା ଭା ଭାଜିଦେଲି ଆଉ ଭାଜିଲା ପରେ ସେ ଯୋଉ କଳା କଳା ବିରି ହଁ ଭାଜି ଦେଲି ଯେ ଭାଜି ଦେଲା ପରେ ଯୋଉ କଳା କଳା ଦେଖ ଯାଉଥିଲା।
ଆଉ ତାକୁ ତ ଖାଇ ହଉନଥିବ ତା ଭିତରେ ଯୋଉ ପିତା ଥିବ।
ପିତା ପିତା ବିରି ଭଳିଆ ଦେଖା ଯାଉଥିଲା କଳା ଚୋପା ବିରି ଯେମିତି ଦେଖାଯାଏନି।
ତାକୁ କିଏ ଖାଇଲେ ନା ପିଙ୍ଗା ହେଲା?
କିଏ ଆମେ ଥିଲୁ ତାଙ୍କର ମୋର ଲାଷ୍ଟୁକୁ କଣ କରିବୁ ଯାହା ନହେଲେ ବି ତ ଖାଇବୁ ସେଇଆକୁ ନା। ପିତା ଲାଗୁଥିଲା। କାଳିଆ କାଳିଆ ମତେ କହୁଛନ୍ତି ସୋନି ଏରା କଣ କରିଛୁ ତୁ ମୁଁ କହିଲି ମତେ ଆସେନି ଆଉ ମୁଁ ଖୁସିରେ ନେଇ ଆସିଲି ଆଉ।
ଓ ହେ ଭଗବାନ। ହୁଏ ମାନେ ନପାରିଲେ ଯା ଇଏ ହୁଏ ନହେଲେ ବଡ ମାଛ ବଡ ମାଛ ନେଇ ଆସିଲେ ହଁ ସେ କାଟିକି ଦବ କିଛି ନାହିଁ।
ଏବେ ବି ମୁଁ ସେ ଚୁନା ମାଛ ମାମା ନଥିଲେ ମୁଁ ଆଣିନି ମୁଁ ବାଛିପାରିବିନି କିଏ ଆଣ ସେ। କାଳିଆ କାଳିଆ ମାନେ ବିରି ଭଳିଆ ଦେଖାାଉଥିଲା ହଉ ଆମେ ଦେଖିକି ତ ଇଚ୍ଛା ହଉନଥିଲା ଖାଇବା ପାଇଁଛାଡ।
ତାହେଲେ ଆଜି ମାଛ। ଛତକାରୀ ଆମର ବି ଇଏ ସାଧା କିନ୍ତୁ ଆମ ମାଆ ପୁଅ ଖାଇବୁ ଅଣ୍ଡା ଆଉ।
ଓ
ଅଣ୍ଡା ଟା ସିଝେଇବି ବୋଲି ସିଝେଇନି ସିଝା ହବ ଇଏ ଟିକେ ପୁଅକୁ ଗାଧୋଇ ଦେଇକି ଆଣିଲି ତାକୁ ସେ ଶୋଇବ ଶୋଇବ ହେଉଛି ସେ ଶୋଇ ତାକୁ ଶୁଆଇଦେଲେ ଆଉ କଣ କାମ କରିବି ଆଉ।
ହୁଁ ନ ଶୋଇଲା ପର୍ଯ୍ୟନ୍ତ କିଛି କରିପାରିବନି।
ଛୁଆ ନ ଶୋଇଲା ପର୍ଯ୍ୟନ୍ତ କଣ କରିବ କିଛି ହେବନି।
ଆ
ଆ ତମ ପୁଅ?
ସେ ସ୍କୁଲ ପଳେଇଲାଣି ଆଉ ସେ ଯିବା ପୂର୍ବରୁ ଯାଇଥିଲି ମା ଆଉ ହଜବେଣ୍ଡ ମାଛ ଆଣନ୍ତିନି ମାଛ ମାର୍କେଟ ଗଲେ ସେ ଆଉ ଖାଇବେନି ମାଛ।
ତମେ ଯାଇକି ମାର୍କେଟିଂ କରିକି ଆଣ।
ହଁ ମାଛ ଟା ମୁଁ ସବୁବେଳେ ନେଇକି ଆସେ ସିଏ ଗଲେ ସିଏ ତ ହଁ ଏଇ ପାଖରେ ମାନେ ଗୋଟେ କିଲୋମିଟର ବି ନୁହଁ। ଦେକି ନେଇ ଆ ନା ନା ଗାଡ଼ି ଯାଏ ମୁଁ ନେଇକି ଯାଏନି ଗୋଟେ ଛୁଆ କୁ କହେ ମତେ ନେଇକି ବସ ମତେ ସ୍କୁଟି ଦେବେନି କହେ ଏଠି ସ୍କୁଟିରେ କୋଡେ ପଡିଯିବୁ ତୋ ଗୋଡ ହାତ ଭାଙ୍ଗିଯିବ ତତେ କିଏ ଉଠେଇବ। ଦଉ ନାହାଁନ୍ତି ତତେ କିଏ ଉଠେଇବ।
ତି ଶିକିନା।
ନା ନା ଶିଖିଛି ନା କିନ୍ତୁ ଦଉ ନାହାଁନ୍ତି ପା କହୁଛନ୍ତି ଏଠି ତାପରେ ପ୍ଲାଣ୍ଟ ଏରିଆ ନା ଏଇ ଜାଗା ଟା ଯାଜପୁର ଟା। ବହୁତ୍ ବସ୍ ଯାଉଛି ଆଉ କହିଲି ତୁ ଯଦି କୋଉଠି କଣ ପଡି ପୁଡା ଯିବୁ ଗୋଡହାତ ଭାଙ୍ଗିିଜିବ ତ ତତେ ଫେରେ ଉଠେଇିବ କିଏ ଥାଉ ତୁ ଆମର ନେ ଏ ବାଇକିରେ କାହା ସାଙ୍ଗେରେ ମୁଁ କହିଦଉଛି ପଳା। ହୁଁ ହୁଁ ଏମିତି କହନ୍ତି ଛୁଆ ମାନ ଆମର ରହୁଛନ୍ତି ନା ହଷ୍ଟେଲରେ ହୁଁ।
ଆଜିକାଲି ମାନେ ରାସ୍ତା ଉଁ। ଯେତେ ଫାଙ୍କା ହେଲେ ବି ଯାଉଥିବ ଗାଡି ଯେମିତି ଅଲଗା ଲୋକ ତମେ ଠିକ୍ ରେ ଥିଲେ ବି ଅଲଗା ଲୋକ କେମିତି ଚଲଉଛନ୍ତି କିଛି ହେଇଯାଉଛି।
ଏଇ ରାସ୍ତା ଟା ପା ଫାଙ୍କା ନାହିଁ କାହିଁକିନା ଜିନ୍ଦଲକୁ ଟାଟା ପ୍ଲାଣ୍ଟ ଏଇ ଯୋଉ ବସ୍ ବାପ ଏଠି ପୁରା ପଚାଶ ଶହେ ବସ୍ ପୁରା ଆଗେରେ ରହୁଛି ଆମ ଘରେ ଆଗରେ ଯେତବେଳେ ଦେଖିବୁ ପ୍ଲାଣ୍ଟ ଲୋକ ଯାଉଛନ୍ତି। ତି ଆଉ।
ଅଁ ଆମେ ପରା ଏବେ ଗୋଟେ ନ୍ୟୁଜ୍ ରେ ମୁଁ ଶୁଣିଥିଲି ମାନେ ମା ତାଙ୍କ ଉଁ ତା ସେ ପିଲାଟା କହିବା କଥା ମୋ ମା ହରିଆ ମନିଙ୍ଗ୍ ୱାର୍କରେ ଯାଉଥିଲେ ସେ ନ୍ୟୁଜ୍ ଟା ବୋଧେ ଶୁଣିଥିବ କି କଣ? ସେ ମର୍ଣ୍ଣିଂ ୱାର୍କରେ ଯାଉଥିଲେ ମାନେ ରାସ୍ ତାରେ ଲୋକ ଚାଲିକି ଯାଉଛନ୍ତି ସେଫାଖରୁ ପଛୁରୁଆ କିଏ ଗାଡି ଚଲଉଥିଲା ପଛୁଆରୁ ରାସ୍ତା ସାଇଡରେ ଯିଏ ମର୍ଣ୍ଣିଂ ୱାର୍କ କରୁଥିବ ସିଏ ଗୋଟେ ନା ସାଇଟ୍ ରେ ଚାଲୁଥିବ ନା? ପ ହେଲେ ବି ସିଏ ଗାଡ଼ି ଆଣିକି ପଛୁଆ ବାଡ଼େଇ ଦେଲା ଉଁ ଛିଟ୍ କିକି ପଡ଼ିଲେ ସେ ସ୍ତ୍ରୀ ଲୋକ ଗୁଡ଼ା ମାନେ ସ୍ପଟ୍ ଡେଥ୍ ଆଉ।
ଓହୋ।
ଉଁ ହୁଁ। ଆଉ କଣ କରିବ ତା ମା ତା ପୁଅ ପୁରା କାନ୍ଦି କାନ୍ଦିକି ଯେମିତି କହୁଥାଏ ନ୍ୟୁଜ୍ ରେ। ଯେମିତି ଉଁ କୁଣା କୁହନ୍ତିନି ବାଇଟ୍ ଦିଅନ୍ତିନି ପୁରା କାନ୍ଦି କାନ୍ଦି କହୁଥିଲେ କହିଲେ କଣ କରିବୁ ଆଉ ମା ମା ତ ତ ସେମତି ଗାଡି ଫାଡି ହଁଞ୍ଚ ନ କଷ୍ଟ ପାଉଥିବ କହିଲେ। ହଁ ସେଗୁରା କି କଷ୍ଟ ବାବା ଆ ଆଉ ଗାଡି ଯୋଉ ଭଳିଆ ହଉଛି ଯ ଆମେ ଥରେ ଏମତି ଯାଉଥୁଲୁ ତିନି ଜଣ ଯାକ। ତା ବାପା ମୁଁ ଆଉ ଆମ ପୁଅ ଏମିତି ଯାଉଥିଲୁ ନାଇଁ କିଛି ନାହିଁ ଆମର ଏରିଆ ଭିତରେ ହିଁ ଆମେ ଟନିଙ୍ଗ୍ ହେଇକି ଆସୁଛୁ ହୁଁ ଏଫାଗୁ ଗୋଟେ ପିଲା ଯାଇଛି ବଡ଼ ଗାଡ଼ି ଗୁଡ଼ା ସବୁ ଏବେ ଯୋଉ ବଡ ବଡ ଗାଡି ଟେ ଟେକା ଗାଡି ସବୁ ଚଲଉଛନ୍ତି।
ଷ୍ଟାଇଲିଆ ଗାଡି ତ ସବୁ ଭାରିଲାଣି।
ସେଇ ଗାଡିରୁୁ ଚଲଉଛନ୍ତି ମାନେ ପୁରା ହିଁ ଟନିଙ୍ଗ୍ ଜାଗା ସିଏ ଆ ଆମେ ତଥାବି ତା ବାପ ବହୁତ୍ କାଟିଲେଣି। ସେ ଏତେ ସ୍ପିଡ୍ ରେ ଯାଇଛି ଯେ ବାଡେଇଲା ମାନେ ଆମେ ଆଉ ଟିକେ ଯଦି ବାଲାନ୍ସ୍ ନ କରିଥାନ୍ତୁ ଛିଟକିକି ପଡ଼ିଥାନ୍ତୁ କଣ ହେଇଥାନ୍ତା ଭଗବାନ ଜାଣନ୍ତି।
ଭଗବାନ ଏମାନେ ବି ଆଉ ଆଜି କାଲି ମାନୁ ନାହାଁନ୍ତି ଯେମିତି ପାରି ଚ ଚଲଉଛନ୍ତି ଗାଡି।
ତାଙ୍କ ତ ଗୋଟେ ଖୁସି ଆଉ ଚଲେଇବୁ ନା ଗୋଟେ ବୟସ ହେଇଗଲେ ତାଙ୍କର ଗୋଟେ ଖୁସି ନା ଆଉ ଆମେ ଚଲେଇବୁ ଗାଡ଼ି ଆଉ।
ନା ସେ ଭାବୁଛନ୍ତି ଆମେ ଗୋଟେ ଏରୋପ୍ଲେନ୍ ଚଲୁଛନ୍ତି ହଁ ସେ ତ ଉଡୁଛନ୍ତି ପୁରା।
କି ତମେ ହଂର୍ଣ୍ଣ ମାରିବ କି ନହେଲେ ସ୍ପିଡ଼୍ ଟା କଣ୍ଟ୍ରୋଲ୍ କରିବ ତାକୁ ପଚାର ଗଲା ବେଳକୁ ସେ କହୁଛି ନା ନା ମୋ ବ୍ରେକ୍ ଟା ଧରୁନଥିଲା ଆରେ ତୋର ଯତି ବ୍ରେକ୍ ଧରୁନି ତୁ ବ୍ରେକ୍ ଟା ଚେକ୍ କରିକିରି ତୁ ବୁ ଗୋଟେ ହାଇୱେରେ ଏବେ ଯାଇଥାନ୍ତୁ। ମାନେ ହାଇୱେ ଯୋଉଠି ବଡ ବଡ ଗାଡି ଗୁଡା ଯାଉଛି ସେ
ଏ ମାନେ ସେମିତି ସବୁ ଗାଲୁ କରୁଛନ୍ତି ବା ସମସ୍ତେ ଯଦି କହିବୁ ଏମାନେ ଗାଲୁ କରିବେ।
ଧରା ପଡିଗଲା ତ ଏଗୁଡା କଣ କହିବି ଇଆଡୁ ସିଆଡୁ କହିଦେଇକି ପଳେଇବି ଆଉ
କହିଦେଲେ ଗଲା ହୁଁ ହୁଁ।
ହଁ ତାପରେ ସିଏ ତା ବାପା ବି ଟିକେ ଡରିଗଲେ କାଳେ କଣ ହେଇଛି ଆମକୁ ପୁଅକୁ ଦେଖୁ ଦେଖୁ ସିଏ ତାଙ୍କର ଗାଡି ଧରିକି ଭାଗ।
ମା ଓ।
ସେ ସେଇ ସୁଯୋଗରେ ଆମକୁ ସେମାନେ ଦେଖ ଦେଖୁଦେଖୁ ଆମ ସିଏ ତାର ସେଇ ସୁଯୋଗରେ ପଳେଇଲା ଆଉ ସ୍ପିଡ଼ରେ ପଳେଇଛି ଆଉ କଣ କହିବ ଆଉ ଗାଡି ମଟର ଚଲେଇବାକୁ ବି ଡର ଲାଗୁଛି ସେଇଥିପାଇଁ ଡରିକି ନଦବା କଥା ଆଉ
ହୁଁ ହୁଁ।
ମୁଁ ତ ଯେବେ ଫାଷ୍ଟ ଏମିତି ସ୍କୁଟି ଶିଖୁଥିଲି ଆଉ ମୋତେ ବାପା ଅବଶ୍ୟ ବସିଥିଲେ ଯେଉଁ ମୋତେ ବସେଇକି ନଉଥିଲେ। କଲେଜକୁ। ତାପରେ ଅଧା ରାସ୍ତାରେ ହେଇଛନ୍ତି ଦେଖିଲି ଯେମିତି ଫାଙ୍କା ରାସ୍ତା ମୋତେ କହିଲେ ଆଉ ଏଇଠୁ ଚଲା। ମୁଁ ବି କହିଲି ହଉ ଦିଅ ଚଲେଇବି ଟିକେ ଟିକେ ଶିଖ ଦେଖିଦେଲି ଏବଂ ମୋତେ ଫାଙ୍କା ରାସ୍ତା ଦେଖି ଦେଲେ ମୁଁ ବି ବହୁତ ସ୍ଲୋରେ ମାନେ ନୂଆଙ୍କୁ ଶିଖୁଥିଲି ନା। କୋଡ଼ିଏରୁ ତିରିଶ ଭିତରେ ସ୍ପିଡ଼ରେ ମୁଁ ଥିଲି ହେଲେ ବି କଣ ହେଲା ମୋ ସହ ମୋ ଆଗରେ ଗୋଟେ ଅଟୋବାଲା ସଡ଼ନ ବ୍ରେକ୍ ମାରିଲା। ମୁଁ ଆଉ କଣ କରିବି ମୁଁ ଆଉ ଜାଣିନି ସିଏ ଏତେଳେ ନୂଆ ନୂଆ ଆଉ ଆମେ ଏତେ ରୁଲ ଜାଣିଛୁ କି?
ଏତେ କଥା ହଁ ଏତେ କଥା ଜଣା ନାଇ ନା।
ସଡ଼ନ ଯେତେବେଳେ ବ୍ରେକ୍ ମାରିଲା ମୁଁ ନେଇକରି ଆଗ ଚକାଟା ବାଡେଇଦେଲି। ତା ପଛପଟେ ଆଉ ହଁ ହିଁ ସେ ଯୋଉ ଆଗ ଚ ଚକାର ଯୋଉ ମଡଗାଡ ମଡକେଲ ଟା ନଥାଏ କି?
ହଁ ହଁ ହଁ।
ଏଇଟା ଚେପା ହେଇଗଲା ଦିପାଳ ଭଳିଆ ହେଇଗଲା। ମୋ ବାପା ପୁଣି ସେଇଠି ଆଉ କଣ କହିବେ କହୁଛନ୍ତି ପଛୁକୁ କର ପଛୁକୁ କର। ମୁଁ ଆଉ ମୋ ମୁଣ୍ଡ ଆଉ କାମ କରୁନି ମୁଁ ପ ପଛୁକୁ କହୁଛନ୍ତି ମୋ ମୁଣ୍ଡ କାମ କରୁନି ଆଗକୁ ଚାଲିବି କଣ ମୁଁ କୋଉଟା କଣ ମୋଡ଼ିବି ମୁ ଜାଣିପାରୁନି ବାପା କହିଲେ ଉଠୁ ଓହ୍ଲା ଓହ୍ଲା। ଓହ୍ଲା ଶୀଘ୍ର ତାଙ୍କ ମନରେ କାଳେ ଏଇଠି କିଏ କଣ ଧରାଧରି କରିବେ ସେ ସେଇଆକୁ ଅବଶ୍ୟ ଜୋର ସେ ପିଟି ହେଇନି ହାଲକାକି ହିଁ ପିଟି ହେଛି କିନ୍ତୁ ଗାଡ଼ି ଆଗଟା ଟିକେ ମୋ ଗାଡ଼ି ର ଇଏ ହେଇଥିଲା ସ୍କୁଟିର।
ଆରେ ମୁଁ ବି ଥରେ ଯେତେବେଳେ ଫାଷ୍ଟ ଯାଇଥିଲୁ ଆମେ ଏମିତି ଘର ପାଖରେ ବି ଗୋଟେ ଝି ଟେ ଯାଇ ମୁଁ ଯାଇଥିଲୁ ଏମ ମାର୍କେଟ ଯାଇଥିଲୁ? ମାନେ ତାକୁ ସେ ମୁଁ ଫାଷ୍ଟ ଫାଷ୍ଟ ଶିଖିଥିଲି ସେ ମାର୍କେଟ ଯାଇଥିଲୁ କିଛି ଦିନ ପରେ ଆମେ ଯାଇଥିଲୁ। ତା ଗାଡି ଟା ତ ରଖିଲୁ ରଖିଲୁ ତାକୁ ଲକଟା ପକେଇନି ଆଉ ହେଲା ଲକ୍ ପକେଇନା ମାନେ ପକେଇନ କି ତାକୁ ସ୍କୁ ଟିକେ ଆଉ କହ ତାକୁ ରଖିବୁ କଣ ଗୋ ଗୋଟେ ଭଡିକି ମୋଡିଦେଲିି ସେ ଗଁ ଗଁ ହେଲା। ମାନେ ମୁଁ ଧରିଛି ବୋଲି ନହେଲେ ଗାଡିଟା ପଳେଇ ଥାନ୍ତା ଉଡିକି ଆମ ଓହ୍ଲେଇ ପଡିଥିଲୁ ଗାଡ଼ିଟା ଧରିକି ମୋଡି ଦେଲି। ଦେଲି ମାନେ ଗାଡିଟା ଅଧା ଗଡିଗଲା ଆମେ କଣ ଘୋଷାରିବୁ ମାନେ ଆଉ ମୁଣ୍ଡରେ କିଛି କାମ କଲିନି କୁଆଡେ ମୋଡିଲେ ତ ରହିବ ଗାଡିଟା ହେଲା।
ସେଇ ଟାଇମରେ ବା ମାନେ ଏମିତିରେ ମୁଣ୍ଡ ହେଇଯିବ ଜାଣିପାରିବୁ ନା କଣ କରିବି?
ହୁଁ ତାପରେ କିଛି ଭାବି ପାରିଲିନି ଖାସବୁ ସିଏ ଯିଏ ମୋ ସାଙ୍ଗେ ଯାଇ ସିଏ ମୋ ଗାଡିର ପଛକୁ ଟାଣିକି ରହିଲା। ତା ଲାଷ୍ଟ ମୁଁ ହାତ ଫାତ ଛାଡିଦେଲି ଏମିତି ତାପରେ ଗାଡି ଅଟୋମେଟିକ ବନ୍ଦ ରହିଗନ। ମାନେ ମୁଣ୍ଡଟା କିଛି କାମ କଲେ ହଁ ବାହାଘର ପରେ ଶାଢୀ ପିନ୍ଧିଥିଲିଏଟା
ଏ ବାବା ସାଢ଼ିରେ ତ ଆରି ରିକ୍ସ ଶାଢ଼ୀରେ ଆହୁରି ଟେନସନ୍ କେମିତି ପିନ୍ଧ। ମୁଁ ଏଯାଏବି ମାନେ ଯଦି ଶାଢ଼ୀ ପିନ୍ଧିବି। ମୁଁ ଗାଡ଼ିରେ ବସିପାରିବିନି ଭଲସେ। ମାନେ ଗୋଟେ ଶାଢୀ ପିନ୍ଧିଲେ କଣ ତମେ ତ ଆଉ ଦି ସାଇଡ୍ ବସି ପାରିବନି ନା। ଦି ସାଇଡ କେମିତି ବସିବ ଯଦି ସ୍କୁଟି ରେ ତମେ ନିଜେ ଚଲେଇଲ ତାହେଲେ ସ୍କୁଟିରେ ବସିକି ତୁମେ ଡ୍ରାଇଭ୍ କରି ଯାଇପାରିବ। ଆଉ ଜଣେ ଚଲଉଥିବ ତୁମେ ବସିକି ତ ଆଉ ଛୁଆକୁ ତ ମୁଁ ଏମିତି ଯେଁ ଜଣେ ଜଣେ ଧରନ୍ତିନି ଛୁଆକୁ କୋଳରେ ଧରିକି ସେମିତି ମୁଁ ଖାଲି ରାସ୍ତାରେ ମୁଁ ଯଦି ଯାଉଥିବି ଜଣେ କିଏ ଏମିତି ଧରିକି ବସିଥିବ ଛୁଆକୁ ଛୁଆ ସିଆଡ଼େ ଶୋଇପଡ଼ିଥିବ। ମୁଁ ଖାଲି ତାଙ୍କୁ କହିବି କେମିତି ଧରିଛନ୍ତି ମୋ ଛୁଆ ଗଳି ପଡ଼ିବନି। ମତେ ଡର ଲାଗେ ଏମତି ଅଭ୍ୟାସ ଲାଗେ। ମୁଁ ଖାଲିରେ ବି ମାନେ ଛୁଆକୁ ନ ଧରିକି ବି ମୁଁ ଖାଲିରେ ସେମିତି ଗୋଟେ ସାଇଡ଼୍ ବସିଯାଏନି। ମତେ ମତେ ଲାଗେ ସିନ୍ଥେଟିକ ଶାଢୀ ସିଲ୍କ ଶଢୀ ପିନ୍ଧିବି କାଳେ ଗଳି ପଡିବି କି? ଖସିକି ଏ ହମସ ରେ ଖସି ଖସି କାଳେ ଗଳି ପଡିବିଔ କି ସେଇଟା ଡର ଲାଗେ। ନା ରୋଷେଇ ସାରିଲାଣି ନା ବସେଇ ବସ
ଏ ନାଇଁ ନା ଖାଲି ମାଛ ଭାଜି ଦେଇକି ରଖିଦେଲି। ଉଁ ଯୋଉ ଏ ଶୁଣ ହଜବେଣ୍ଡ ଖାଇବେ ମାଛ ଭଜା ସି ତରକାରୀ ଖାଆନ୍ତିନି।
ଓହୋ।
ତାଙ୍କର ଭାତ ଡାଲି ମାଛ ଭଜା ଆଉ ବାବା ମାମାଙ୍କର ତରକାରୀ ହବ। ମୁଁ ବି ତ ମାଛ ଭଜା ଖାଇଦେବି ତାଙ୍କେ ସାଙ୍ଗରେ ବାବା ମାମା ତରକାରୀ ଖାଇବେ ମାନେ ମସଲା ଖାଲେ ଟିକେ ଚୁଟପୁଟି ହେଲେ ସେ ଖାଇବେ। ଆ ଖାଇବା ସେଇଟା ଖାଲି ହବ ଆ ଡାଲି ଭାଲି ହେଇଯାଇଥିଲା ଦଶ କା ପୁଅ ଖାଇକି ସ୍କୁଲ ଗଲା। ସେଏ ଖାଇକି ଯ ଆସାରିଲାଣି ମାଛ ଭାଜିଲି ତ ସେ ତା ପାଇଁ ମେନ୍ କଥା ଏତେ ଜଲ୍ଦି ଯାଇକି ମାଛ ଆଣିବା କଥା ସେ ଖାଇକି ଯିବୁ।
ଆାଇ ଆଉ ଯୋଉ ମାଛ ତରକାରୀରେ ବି ତମର ଡାଲି ଦରକାର ନା କଣ?
ଆମର ମାଛ ମାନେ ମାଛ କଣ ଚିକେନ ହେଲେବି ଆଙ୍କର ଡାଲି ଦରକାର ବିନା ଡାଲିରେ ତାଙ୍କର ଗଳିବନି ଖାଇବା। ଯୋଉ ତରକାରୀ କର ଡାଲି ଆରେ ଆମ ଘରେବି ସେମ। ଆମ ଘରେ ବି ସେମ ଆମ ଘରେ ଆଇଁଷ ହେଲେ ଡାଲି କେହି ଖାଇବେନି। କିନ୍ତୁ ଏଠି ଆଙ୍କର ମାମା ଖାଆନ୍ତିନି। କି ମୁଁ ବି ଖାଏନି ଏଇ ଋଷି ପୁଅ ବି କଣ ସବୁବେଳେ ଗୋଟେ ଡାଲି ଖାଇବି ନା କଣ? ବାବା ଆଉ ଏ